ତ
ହଁ ସାଙ୍ଗ ନମସ୍କାର।
ହଁ ସାଙ୍ଗ ନମସ୍କାର। କଁ କରଚ?
ବସିଛି। ତମେ କଁ କରଚ?
ମୁଁ ବି ବସଚି। ଆଉ ଆଜି କଣ ଖାଇଛ ସଖାଳେ? ଦଶଟା ଭିତ ନେ ଏବେ ପର୍ଯ୍ୟନ୍ତ କଁ ଖାଇଚ?
ପରଟା ଆଉ ଚା ଖାଇଥିଲି। ତମେ?
ଉଁ ମୁଁ ଉଁ ଉଁ ମାନେ ଗୋଟିଏ ବରା ଖାଇଚି ତାପରେ ଏଇଖୁଣା ପଖାଳ ଖାଇବି।
ପଖାଳ?
ହଁ।
ଆଉ ଘରେ ସମସ୍ କେମିତି ଅଛନ୍ତି?
ଘରେ ସମସ୍ତେ ବଢ଼ିଆ ଅଛନ୍ତି। ତମ ଘରେ?
ଭଲ ଅଛନ୍ତି।
ଉଁ ହୁଁ ଏଇ ଯୋଉ ନୂଆ ସେମିଷ୍ଟାର ପାଇଁ ଯୋଉ ମାନେ ଇଏ ଆସିନି? ସେଟା ତମ ଦେ ଦେଖି ଦେଖିଲଣି ନା?
ହଁ।
କଣ ସେମାନେ ଶେଷରେ ସ୍କୁଲ୍ ଆରମ୍ଭ ସମୟକୁ ସକାଳ ଆଠଟା ତିରିଶକୁ ବଞ୍ଚେଇ ଦେଇଚନ୍ତି।
ଆଟା ତିରିଶକୁୁ ଘୁଞ୍ଚେଇ ଦିଆ ହେଇଚି ପରା।
ହଁ ମୁଁ ଟି ଜାଣିବା
ହୁଁ। ସତରେ ଏହା ତ ବହୁତ ବଢ଼ିଆ ଖବର। ବାସ୍ ଧରିବା ପାଇଁ ସକାଳ ଛଅଟାରୁ ଉଠି ଉଠି ମୁଁ ବିରକ୍ତ ହେଇଗଲିଣି। ଆମର ପ୍ରଥମ ପିରିୟଡଶ୍ ଗଣତି କ୍ଲାସରେ ମୁଁ ଜମାରୁ ମନ ଦେଇ ପାରୁନଥିଲି।
ମୋର ବି ସେଇ ସମାନ ଅବସ୍ଥା ମୁଁ ଗୋଟେ ଗବେଷଣା ରୁ ପଢଥିଲି ଯେ କିଶୋର ମାନ କିଶର କିଶୋରୀ ମାନେ ପ୍ରାକୃତିକ ଭାବରେ ବିଳମ୍ବରେ ଶୋଇଥାନ୍ତି ତେଣୁ ସକାଳୁ ଶୀଘ୍ର ଉଠ ସେଇପାଇ ଆମ ପାଇଁ ଉଠେଇବା ଦ୍ଵାରା ଆମ ମାର୍କ ଉପରେ ଖରାପ ପ୍ରଭାବ ପଡେ।
ହଁ ଏହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଏହା ସହିତ ଅ ଏହା ଆମକୁ ଭଲ ଭାବେ ଜଳଖିଆ ଖାଇବାକୁ ଅଧିକ ସମୟ ଦେବା ଅଧିକାଂଶ ସମୟରେ ମୁଁ କେବଳ ଗୋଟେ ଟେ ବିସ୍କୁଟ ଧରି ଧାଇଁ ଯାଇଥାଏ।
ଏକଦମ ଠିକ କଥା କିନ୍ତୁ ସତ କହିବାକୁ ଗଲେ ମତେ ଲାଗୁଛି କି ଯେ ଲାଗୁଛି ସେମାନେ ଆମର ସପ୍ତାହାନ୍ତ ମାନେ ହୋମାର୍କ ନିୟମକୁ ମଧ୍ୟ ମାନେ ସୁଧାରିବା ପାଇଁ ନିୟମକୁ ସୁଧାରିବା ବି ଦରକାର। ସକାଳ ସମୟ ଘୁଞ୍ଚେଇବା ଦ୍ଵାରା ସାହାଯ୍ୟ ତ ମିଳିବ କିନ୍ତୁ ଆମକୁ ଏବେ ବି ମାନେ ସାରା ରବିବାର ପାଠ ପଢିବାରେ ବିତେଇବାକୁ ପଡୁଛି।
ହଁ ସେ କଥା ଆଉ କୁହନି ଗତ ରବିବାର ମୁଁ ସେଇ ଇତିହାସ ପ୍ରୋଜେକ୍ଟ ଛଅ ଘଣ୍ଟା ଧ ସମୟ ବିତାଇ ଆମକୁ ବିଶ୍ ବିଶ୍ରାମ ନେବା ଏବଂ ମନ ଶାନ୍ତ କରିବା ପାଇଁ ଛୁଟି ଦିନ ଦରକାର କେବଳ ଅଧିକ କାମ କରିବା ପାଇଁ ନୁହେଁ ମନ ଶାନ୍ତି ଛୁଟି ଦିନ ଦରକାର ଆମକୁ।
ହଁ ତ ମୁଁ ତ ତମ ସହିତ ମାନେ ସହମତା। ଏହା ଦ୍ଵାରା ବହୁତ ମାନସିକ ଚାପ ସୃଷ୍ଟି ମୋ ବଡ ଭାଇ ଏବେ କଲେଜ ପଢୁଛି। ସିଏ କହେକି ଛୁଟି ଦିନରେ ଆମ ଅପେକ୍ଷା ତ ତା ପାଖରେ ଅଧିକ ଖାଲି ସମୟ ଥାଏ।
ହୁଁ।
ଚାଲୁନୁ।
ଏହା ତ ଆଶ୍ଚର୍ଯ୍ୟ ଜନକ କଥା ସ୍କୁଲ ଗୁଡିକ କେବଳ ପରୀକ୍ଷା ପାଇଁ ଆମକୁ ପାଠ ଘୋସାଇବା ବଦଳରେ ବ୍ୟବହାରିକ ଜୀବନ ଜ୍ଞାନ ଶିଖାଇବା ଉପରେ ଅଧିକ ଧ୍ୟାନ ଦେବା ଉଚିତ।
ନିଶ୍ଚିତ ଭାବରେ ମୁଁ ଆ ଆର୍ଥିକ ସାକ୍ଷରତା କିମ୍ବା ଟିକସ ବିସୟରେ ଏକ କ୍ଲାସ ଚାହୁଁଚି। ମତେ ସେ ସବୁ କିଛି ଜଣା ନାହିଁ କିନ୍ତୁ ତିର୍ଭୁଜ ର କର୍ଣ୍ଣ କେମିତି ବାହାର କରାଯାଏ ମୁ ଜାଣିଛି।
ହୁଁ ହଁ ହଁ ଏକଦମ ସତ୍ୟ କଥା। ପ୍ରାଥମିକ ଚିକିତ୍ସା କିମ୍ବା ପୋଷ୍ଟ ପେଡ ମଧ୍ୟ ବହୁତ ଉପଯୋଗୀ ହେବ ଭାବନ୍ତୁ ଯଦି ପ୍ର ପ୍ରତ୍ୟେକ ଛାତ୍ର ସିପିଆର ଆଣିଥାନ୍ତେ ତେବେ ଏହା ପ୍ରାକୃତିକ ଜୀବନର ରକ୍ଷା କରିପାରନ୍ତା।
ଆରେ ସତରେ କରିପାରନ୍ତେ। ତଥାପି ସକାଳ ସମୟ ଘୁଞ୍ଚିବା ଏକ ଭଲ ପଦକ୍ଷେପ ଛୋଟ ସଫଳତା କିନ୍ତୁ ଭଲ।
ହୁଁ ନିଶ୍ଚିତ ଭାବରେ ମୁଁ ସେହି ଅଧିକ ସମୟର ଶୋଇବାକୁ କେବେବି ହାତଛଡ଼ା କରିବିନି। ଚାଲ ଏହି ପୁରୁଣା ସମୟ ସୂଚୀ ଅନୁସାରେ ଲେଟ୍ ହେବା ପୂର୍ବରୁ କ୍ଲାସ୍କୁୁ ଯିବା।
ହଁ ସେଟା ତ ଠିକ୍। ଆରେ ଯଦି ମାନେ ହୁଁ ଆମେ ଯେହେତୁ, ସ୍କୁଲ ଗୁଲ୍ ଷ୍ଟୁଡେଣ୍ଟ ନା ତ ଆମକୁ
ହ ହ୍ୟାଲୋ। ହିଏ